ହାଲୋ
ହଁ ହାଲୋ।
ଆଉ କଣ ଖବର ଭଲ ଅଛନ୍ତି ନା?
ହଁ ଜୟ ଜଗନ୍ନାଥ ଭଲ ଅଛି ଆଉ।
ହଁ ଶ୍ରୀ ଜୟ ଜଗନ୍ନାଥ ଆଉ ଆଜିର ଖିଆପିଆ କଣ? ।
ଆଜିର ଖିଆପିଆ ଏପର୍ଯ୍ୟନ୍ତ ରୋଷେଇ କରିନହିଁ ଯାଇନହିଁ ରୋଷେଇ କରିବାକୁ କରିବି ଆଉ। କଣ କରିବି ଦେଖିକି କଣ ଠିକ କରିନି ଆଉ?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
କରିବ ଆଉ।
ଓ ଆଚ୍ଛା। ଆଚ୍ଛା କହୁଥିଲି କି ଆପଣ ଗୋଟେ କାମ କରିବେ ମୁଁ ଆଜି ଆପଣ ହଁ ମୁଁ ଆଜି ଆପଣଙ୍କର ସ୍ଵାମୀଙ୍କୁ କହିଦେଇଛି କି ଶନିବାର ଦିନ ମୋର କିଛି ଟିୟୁସନ୍ଶ୍ ନାହିଁ। ସେଥିପାଇଁ ଆପଣ କଣ କରିବେ ନା ହଉଛି ସେଦିନ ମାର୍କେଟ ଯିବେ। ମାର୍କେଟ ଯାଇକି ମାନେ ଏକ ନମ୍ବର ଟ ମାନେ ଆମ ସହରର ଯେଉଁଟା ସବୁଠୁ ବଡ଼ ହଟ ବୁଝିଲେ ତ।
ହାଁ ଆଜ୍ଞା କୁହନ୍ତୁ।
ହଁ ମାନେ ଯିବେ ସେଠି କଣ କରିବେ ନା ହଁ ମୁଁ ମୁଁ ଆପଣଙ୍କ ସ୍ୱାମୀଙ୍କୁ କହିଥିଲି ଆଜି ଗୋଟେ ଖାତା ଆଉ ପେନରେ ହଉଛି ଗୋଟେ ଲିଷ୍ଟ ବନେଇବାକୁ ହଉଛି ସେ ଠୁ ଆଗ ଆଣିବେ ଗୋଟେ ଭଲ ଲାଇଟରଟେ ଗ୍ୟାସ୍ ପାଇଁ ଆଉ ରେ ଆପଣଙ୍କର ଯାହା କିଛି ଦରକାର ହୁଏ ଆଉ ଛତାର ରେଟ୍ ଟିକେ ବୁଝିବେ ଛତାର ଦାମ୍ କେତେ? କେତେ ପଡୁଛି ସେଠି ଭଲ ଛତାଟେ ମୁଁ ଅନଲାଇନ୍ ରେ ଦେଖ ଦେଖିଥିଲି ହଁ ମୁଁ ଅନଲାଇନରେ ଦେଖିଥିଲି। ଛତାର ଦାମ୍ ଥିଲା ଦେଢ଼ଶହ ଟ ଶହେ ଚାଳିଶ ଟଙ୍କା ହେଲେ ସେ ଗୁଡ଼ା କର କ୍ୱାଲିଟି କଣ ଅଛି ମୁଁ ଜାଣି ଜାଣିନାହିଁ ସେଥିପାଇଁ ମୁଁ ସେଗୁଡାକ ଅର୍ଡ଼ର ଦଉନାହିଁ ଆପଣ ଏମିତି ମଝିରେ ମଝିରେ ଆଦ୍ ଆଜ୍ଞା ଆଜ୍ଞା କୁହନ୍ତୁନି ଓଭର ଲାପ୍ ହେଉଛି ଆପଣ ମୁଁ କଥା ସଇଲା ପ୍ ପରେ ହିଁ ଆଜ୍ଞା ଆଜ୍ଞା କହିବେ।
ତାପରେ ତାପରେ ଶୁଣନ୍ତୁ ସେଟା ଆଣିବେ ଆଉ ଦୀପ ଆମର ଯୋଉ ପୁରୁଣା ସାଇଜର ଦୀପ ଆସିଥିଲା ସେମିତିଆ ଆଣିବେନି ତାଠୁ ଟିକେ ବଡ଼ ଆକାରର ଆଣିବେ ମୁଁ ଅନଲାଇନ୍ ରୁ ଘିଅ ବଳି ତା ଯୋଉ ଦିଆହୁଏ ସେଇଭଳିଆ ଅର୍ଡ଼ର ଦେଇଦେବି। ଆମେ ସେଇ ଦୀପ ନେଇକି ଯେତେବେଳେ ମନ୍ଦିର ଯାଉଛେ ସେଇଟା ନେଇକି ଯିବା ଆଉ ଘରେ ସେ ଯୋଉ ପାଣିଆ ଘିଅ ତା ଠାକୁରଙ୍କ ପାଖରେ ଦବା ଏତିକି ମୋର ଥିଲା ଜିନିଷ କହିବାର। ଆଉ ଯାହା ଆପଣଙ୍କର ଦରକାର ସେଇଟା ଆପଣ ଗୋଟେ ଖାତା ଆଉ କାଗଜରେ ଲେଖନ୍ତୁ ମୁଁ ଆପଣଙ୍କୁ ପଇସା କ୍ୟାସ୍ ରେ ଦେଇଦେବି। ଆପଣ ଯିବେ ଆପଣ ଆଉ କଣ ଦରକାର କହୁ ନାହାନ୍ତି?
ଆଉ କଣ ମନେ ପକେଇକି କହିବି ଆଉ କଣ ଆଣିବା କଥା ଆଉ। ମନେ ତ ନାହିଁ ମନେ ପକେଇବି ଆଉ। ମନରେ ତ ପଡୁନି ମନ ରେ ପଡୁଥିଲେ ସେତେବେଳେ ଆଉ ସେତେବେଳେ କହି ହଉନଥିଲା ଏବେ ଭୁଲି ଯାଇକି ଆଉ କଣ ମନରୁ ପକେଇବି ଆଉ ମାର୍କେଟ ଗଲେ ଦେଖିଲେ ନନବ ପଡିଯିବ ଆଉ ଆଣିବାକୁ ଆଉ।
ହଁ, ଆପଣଙ୍କର ତ ସବୁବେଳେ ଦରକାର ବେଳେ ହିଁ ମନେ ପଡେ ସେଥିପାଇଁ ମୁଁ କହିଲି ଆଜି ଗୁରୁବାର ଅଛି। କାଲି ହଉଛି ଶୁକ୍ରବାର, ଶନିବାର ଦିନ ସନ୍ଧ୍ୟା ବେଳକୁ ମାନେ ଚାରି ଟା ଖଣ୍ଡେ ବେଳକୁ ଆପଣ ଯିବେ ସେତିକି ଭିତରେ ଗୋଟେ ଖାତା ଆଉ ପେନ୍ ରେ ଗୋଟେ ଲିଷ୍ଟ ବନେଇ ଦିଅନ୍ତୁ ଯାହା ମନେ ପଡିବ ଏତ୍ ଏତିକି ଭିତରେ ନେଇଆସିବେ ମୁଁ ଆପଣଙ୍କୁ କ୍ୟାସ୍ ଦେବି କ୍ୟା ସେଇ ପଇସା ଖର୍ଚ୍ଚ କରିବେ କାହିଁକି ନା ଆପଣ ତ ଜାଣିଛନ୍ତି ଆମ ପାଖରେ ସବୁବେଳେ ପଇସା ରୁହେ ନାହିଁ ଯେତେବେଳେ ରହୁଛି ସେତେବେଳେ ଆମର ଦର କାର ଜିନିଷ ଗୁଡ଼ାକ ଆମେ କିଣିଦେଲେ ଭଲ ହବ ନା କଣ କହୁଛନ୍ତି?
ହଁ, ଠିକ ଅଛି ଯିବି ଆଉ। ଶନିବାର ଦିନେ ଯିବି ଚାରିଟା ବେଳକୁ ଆଉ କେବେ ଆଉ। ଆଣିବି ଦେବୀ ଗୋଟେଇ ଜିନିଷ ଆଉ।
ହଉ ଠିକ୍ ଅଛି ଆପଣ କିନ୍ତୁ ମନେ କରିକି ଗୋଟେ ଲିଷ୍ଟ ବନେଇଦେବେ ବୁଝିଲେ?
ଆଜ୍ଞା ଗୋଟେ ସପଟେ ମନରେ ପଡୁଛି ସପ୍ ସପଟେ ଆଣିବି ସପଟେ।
ହଁ, ଆପଣ ଦୁଇ ଜଣିଆ ଲୋକ ଶୋଇଲା ଭଳିଆ ସପ ଆଣିବେ ନା ଚାରି ଜଣିଆ ନା ଏକ୍
ନା। ନା ଦି ଜଣିଆ ଶୋଇଲା ଭଳିଆ ଆଣିବି ଚାରି ଜଣିଆ ଆଣିଲା ବେଳକୁ ଜାଗା ହଉନି ପକେଇକି ବଡ ସପ୍ ଗୋଟେ ଛିଣ୍ଡି ଯାଇଛି ଦି ଜଣିଆ ଭଳିଆ ସପଟେ ଆଣିବି ଛୋଟଟେ। ଆଉ ସପଟେ ଆଗେ ଲିଷ୍ଟର ଆଗର ଲେଖିବେ। ଆଉ ହଁ। ମନରେ ପଡ଼ିଲା ଆଉ କଣ ମନର ପଡ଼ିବ ଗୋଟେ ଗୋଟେ ଯେତେବେଳେ ପଡ଼ିବ କାଗଜ ପେନରେ ଖଟ ଉପରେ ରଖିଛି ଟେବୁଲ୍ ଉପରେ ଲେଖିଦେବି। ଯେତେବେଳେ ଯାହା ମନେ ପଡ଼ିବ ଆଉ ଆଣିବି ଆଉ ଆଗେ ସପଟେ ଲେଖିବି ଆଗେ ଯାଇକି ଏଆ ଆଉ
ହଁ ଆଜିକାଲି ଆଜିକାଲି ମୋ ବାପା ବହୁତ ବ୍ୟସ୍ତବହୁଳ ରହୁଚନ୍ତି। କେତେବେଳେ ତାଙ୍କୁ ସମୟ ହବ କି ନହବ ସେଥିପାଇଁ ଆପଣ ଏଇ ଶନିବାର ଦିନ ନହେଲେ ରବିବାର ଦିନ ଯାଇକି ନେଇ ଆସିବେ କାହିଁକି ନା ହଉଛି ଏବେ ଆମ ପାଖରେ ପଇସା ଟିକେ ଅଛି। ଆଉ ହଉ ଚି ଆମର ଯଦି ପଇସା ସରିଗଲା ଆଉ ଆଣିପାରିବା ନାହିଁ। ଆଉ ମୁଁ କଣ କହୁଥିଲି କି ଆଜି ଆପଣ ମେଡ଼ିକାଲ ଯିବାର ମୁଁ ଦେଖିଥିଲି, ଆପଣ ଆଜି କଣ ପାଇଁ ମେଡ଼ିକାଲ ଯାଇଥିଲେ?
ଏ ମୋ ଆଖିଟା ଟିକେ ଖୁଞ୍ଚି ଖଞ୍ଚି ହଉଥିଲା ଯାଇଥିଲି, ସିଏ ମେଡିକାଲ କହିଲେ ଯେ ତମେ ଲେଖ ଲେଖି ଦେଇଛନ୍ତି ଛଅ ନମ୍ବର ଯାଇଁ ଦେଖେଇବ। ଆଖି ଟିକେ ପ୍ରୋବ୍ଲେମ ଅଛି। ଏଠି ସେଇ ମେସିନ ଆମ ପାଖରେ ନାହିଁ। ତିନି ପ୍ରକାର ଅକ୍ଷର ଦେଖେଇଲେ, ଚାରି ପ୍ରକାର ଅକ୍ଷର ମତେ ଦେଖା ହେଲାନି। ତିନି ପ୍ରକାର ଅକ୍ଷର ଟିକେ ଦେଖା ହେଲା। ଟିକେ ବଡ ତା ତଳ ଟିକେ ଛୋଟ ତା ତଳ ଟିକେ ଛୋଟ ଦେଖାହେଲା ତା ତଳ ଯୋଉ ଛୋଟଟା ମୁଁ ପଢ଼ି ପାରିଲିନି। ସେ ଲେଖିଦେଇଛନ୍ତି ଛଅ ନମ୍ବର ଯାଇକି ଦେଖିଇବେ ସେଠି ସେ ମେସିନ ସେ ଆମ ପାଖରେ ନାଇଁ। କହିଲେ ଆଖି ଖରାପ ହେଇଯିବ ପ୍ରୋବ୍ଲେମ ଦେଖଉଛି ଗୋଟେ ଡ୍ରପ ଦେଇଛନ୍ତି ଦି ଦିନକୁ ଦି ଟ୍ରପ ପକେଇବ ମୁଁ ପକେଇଛିି ଆଜି କାଲି ଯାଇକି ଛଅ ନମ୍ବର ଦେଖେଇବି ଏବେ ଯାଇଥିଲି
ହଁ ଆଚ୍ଛା ତାହେଲେ ଗୋଟେ କାମ କରନ୍ତୁ ସକାଳ ବଳେ ମୋର ଜମା ଗାଡ଼ି ଦର ଦରକାରରେ ଆସୁନାହିଁ ସେଥିପାଇଁ ଆପଣ ସକାଳ ବେଳା ଯାଇକି ଯଦି ଦେଖେଇ ଦିଅନ୍ତେ ତାହେଲେ ଭଲ ହୁଅନ୍ତା। କଣ କହୁଛନ୍ତି ଆପଣଙ୍କ ସ୍ୱାମୀଙ୍କ ସହିତ କଥା ହେଇକି ମୋତେ କହିବେ।
ଆଜ୍ଞା ଆଉ କାଲି ଯିବି ବୋଲି ଭାବିଛିି ଶୀଘ୍ର କାମ ସାରେଦଇକି ସକାଳ ବେଳି ପଳେଇବି ଦେଖେଇକି ଆସିବି‌।
ହଁ ସକାଳୁ ଟିକେ ଜଲ୍ଦି ବାହାରିଗଲେ ସେଠି ତ ଲାଇନ ଦେବାକୁ ପଡ଼ିବ ଆଉ ନମ୍ବର ବି କରିବାକୁ ପଡ଼ିବ। ଆପଣ ସେ ପଛପଟ ଗେଟ ବାଟେ ହିଁ ପଳେଇବେ ଛଅ ନମ୍ୱର ର। ଯାଇକି ଦେଖେଇ ଦେଇ ଆସିବେ କାହିଁକି ନା ସକାଳ ବେଳା ମୋର ଗାଡିର କିଛି ଆବଶ୍ୟକତା ନାହିଁ ସେଥିପାଇଁ ଆପଣ ନେଇଯିବେ ଆରାମସେ ସେ ଆପଣ ଆରାମସେ ଯାଇକି ଆସିକି ଇଏ କରିପାରିବେ ଆପଣ କଣ କହୁଛନ୍ତି।
ହଁ ମୁଁ କଥା ହୁଏ ଘରେ କଥା ହେଇକି କହିବି ଆଉ।
ନାଇଁ ନାଇଁ ଆଖି କଥା ନା ଆପଣ ତ ଜାଣିଚନ୍ତି ଆମ ବାପ କଣ କଥା ତ ଆଉ ଆଖି କଥା ନା କିଛି ରିକ୍ସ ନିଅନ୍ତୁ ନି ଅ ହେଉଛି ଏମିତି ଗଡ଼ିଲେ ବେଳ ସମୟ ଗଡ଼ିଯିବ ଆପଣ ଯାଇକି କାଲି ହିଁ ଦେଖେ ଦେଖେଇ ଦିଅନ୍ତୁ ସନ୍ଧ୍ୟାବେଳଟାରେ ମୋର ଓନ୍ଲି ଶନିବାର ଆଉ ରବିବାର ହିଁ ସମୟ ଗାଡି ଟା ମୁଁ ଆପଣଙ୍କୁ ଦେଇପାରିବି। ସେଥିପାଇଁ ମୁଁ ଚାହୁଁଛି କି ଆପଣ କାଲି ହିଁ ଯାଇ ଯାଇକି ଦେଖେଇ ଦିଅନ୍ତୁ। ନହେଲେ ଆପଣ ଆପଣଙ୍କ ସମ- ସ୍ବାମୀ ସହିତ କଥା ହୁଅନ୍ତୁ। ଯଦି ହଉଛି ଶନିବାର ଦିନ ଭଲ ଆଖି ଡାକ୍ତର ଆସିବେ ତାହେଲେ ଆପଣ ଯିବେ ନ ନହେଲେ ଆପଣ କାଲି ହିଁ ସକାଳ ବେଳା ଆପଣ ଭଲ ହବ ସକାଳ ବେଳା ହିଁ ମୋତେ ଲାଗୁଚି ଠିକ୍ ହିଁ ହବ। ସନ୍ଧ୍ୟାବେଳେ କାଇଁ ଯିବେ ସକାଳ ବେଳା ହିଁ ଠିକ୍ ଲାଗିବ କାଲି ଆପଣ ଜଲ୍ଦି କାମ ଫାମ ସାରିକି ସକାଳ ବେଳା ପଳାନ୍ତୁ ଆକ-ଆକଚୁଆଲି ଆପଣଙ୍କର ଆଖିଟା ଖେଞ୍ଚି ଖେଞ୍ଚି ହଉଚି ବୋଲି ଡକ୍ଟରଙ୍କୁ ଆପଣ କହିଲେ।
ଆଜ୍ଞା କେଞ୍ଚି କେଞ୍ଚି ହଉଛି ମୁଁ କହିଲି ସେ ଦେଖିଲେ ଦେଖିକି ତିନି ପ୍ରକାର ହକ୍ଷର ଦେଖେଇଲେ ମୁଁ ପଢିପାଇଲିି। ଚାରି ପ୍ରକାର ଅକ୍ଷର ଏ ପର୍ଯ୍ୟନ୍ତ ପଢିପାଇଲି ପାଞ୍ଚ ନମ୍ବର ଅକ୍ଷର ପଢି ପାଇଲିନି କହିଲେ ଆଖି ପ୍ରୋବ୍ଲେମ ଅଛି ଟିକେ ଦେଖାଅ ନହେଲେ ଆଖି ନଷ୍ଟ ହେଇଯିବ। ଛଅ ନମ୍ବର ରେ ଟିକେ ଦେଖେଇ ଦିଅନ୍ତୁ ଆମ ପାଖରେ ସେ ମେସିନ୍ ନାହିଁ ଆମେ ବି ଦେଖିପାରିବନି ସେ ମେସିନ ଟା ନାହିଁ ଏଇ ଡ୍ରପ ଟିନ ଇଟା ନିଅ ଦୁଇ ଥର ଦିନକୁ ପକେଇବେ ଆଉ ଛଅ ନମ୍ବର ଯାଇକି ଶୀଘ୍ର ଟିକେ ଦେଖେଇ ଦିଅନ୍ତୁ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପଣ ଗୋଟେ କାମ କରନ୍ତୁ ଅ ହଉଚି ଟିକେ ଶୁକ୍ର ଦେବନ୍ତାଙ୍କର ମାନେ ପ୍ରାର୍ଥନା କରନ୍ତୁ ଶୁକ୍ର ଦେବତାଙ୍କର ପ୍ରାର୍ଥନା କଲେ ସେ ଆଖିକୁ କୁଆଡେ ଭଲ କରିଦିଅନ୍ତି ବୋଲି ମୁଁ ଜାଣିଥିଲି। ଆପଣ ଜମା ଆଖି ଭଳି ସୂକ୍ଷ୍ମ ଜିନିଷକୁ ଜମା ହଉଛି ଯତ୍ନ ନିଅ ନ୍ତୁ ଜମା ହଉଛି ଅବହେଳା କରନ୍ତୁ ନାହିଁ। କାହିଁକିନା ବୟସ ବି ହେଇଗଲାଣି ନା ସେଥିପାଇଁ ଆପଣ ଶୁକ୍ର ଦେବତାଙ୍କୁ ବି ଇଏ କରି ଆଉ ଶନିବାର ଦିନ ତ ପ୍ରତ୍ୟେକ ଶନିବାର ତ ଆପଣ ଶନି ମନ୍ଦିର ଯାଆନ୍ତି ଆଉ ନା କଣ?
ହଁ ହଁ ମୁଁ ଯାଉଚି ତ ଶନି ମନ୍ଦିର ପ୍ରତ୍ୟେକ ଶନିବାର ଦିନେ ଆଉ। ହଁ
ହଉ! ହଉ ତାହେଲେ ଆପଣ ହଉଛି ଆଉ କଣ? ଖବର ଆପଣ ଆଜି ତାହେଲେ ସେଇଥିପାଇଁ ମେଡି ମେଡିକାଲ ଯାଇଥିଲେ। ଆଜି ଆଜ୍ଞା ଆପଣଙ୍କର ସେଇ ଘର ପାଖରେ ସେଇ ଯୋଉ ହସ୍ପି ହସ୍ପିଟାଲ ଅଛି ଗମେଣ୍ଟର ସେଠିକି ଆଖି ଡାକ୍ତର କଣ ସବୁଦିନ ଆସୁ ଚନ୍ତି ନା ତାଙ୍କର ତିନି ଦିନିଆ ବାରି ଅଛି।
ନା ତାଙ୍କର ସୋମବାର, ଗୁରୁବାର ବାରି। ଆଜି ଯାଇ ଥିଲି ଟିକେ ଶୁଣିଥିଲି ଗୁରୁବାର ବାରି ବୋଲି ମୁଁ ଆ ମୁଁ ଯାଇକି ଦେଖିଲି ଯେ ଲେଖା ସୋମବାର, ଗୁରୁବାର ମୁଁ ଦେଖିଦେଇକି ଆଇଲି ସାତ ଆଠ ଜଣ ଥିଲେ। ମୋର ଲାଇନ ସାତ ଜ ସାତ ନମ୍ବର ପାଇଲା ମୋ ନମ୍ବର। ଲାଇନ ରେ ଠିଆ ହେଲି ସେ ଅନ୍ୟ ମାନଙ୍କର ଦେଖିସାରିଲେ ମୋର ଦେଖେଇକି ଆଇଲି ଆଉ।
ଓହୋ ତାହେଲେ ଭଲ କରିଚନ୍ତି ଆପଣ। ମାନେ ଯାଇକି ହଉଛି ଦେଖେଇଦେଇକି ଆସିଛନ୍ତି ସାତ ଜଣ ଲୋକ ତ ଥିଲେ ଯାହା ହଉ ଆପଣ ଆଜି ଠିକ୍ ଟାଇମ୍ ରେ ଯାଇଛନ୍ତି ବାର ଠିକ୍ ବାର ବି ରେ ବି ଯାଇଛନ୍ତି। ଠିକ ସମୟରେ ବି ସକାଳ ବେଳା ପହଞ୍ଚିଛନ୍ତି। ସେଇ ଯୋଉ ଅ ଟି କିଏ ଏଜେଟ୍ ହେଇକି ମ୍ୟାଡ଼ମ୍ ସେଇ ହିଁ ଆଖି ଡାକ୍ତର ନା ଆଉ କିଏ ଜେଣ୍ଟସ୍ ଆସୁଛନ୍ତି?
ନା ଯେ ଲେଡ଼ିସ୍ ଯିଏ ସେ ବୟସ ହେଇଗଲାଣି ଟିକେ ବୁଢୀଙ୍କ ଭଳିଆ ହେଲେଣି। ସେ ଦେଖୁଛନ୍ତି ସେ ଆଖି ଡ଼କ୍ଟର ରୁମ ଅଲଗା। ଅଛି ଏପଟରୁ ଜେନାଲ ଦେଖୁଚନ୍ତି ସେ ତିନି ନମ୍ବର ର ଦ୍ଵିତୀୟ ନମ୍ବର ରୁମ ରେ ଦେଖୁଚନ୍ତି ତିନି ନମ୍ବର ରୁମରେ ଦେଖୁଚନ୍ତି ଆଖି।
ହଁ ସେଠି ତ ହଁ ସେଠି ତ ନେତ୍ର ବିଭାଗ ବୋଲି ଲେଖା ହେଇଛି। ସେଇଠି ତ ବହୁତ ସୁୁବିଧା ହେଇଗଲାଣି ସବୁବେଳେ ସବୁ ଷ୍ଟାଫ ମାନେ ତାଙ୍କର ରହୁ ଛନ୍ତି କିଛି ଅସୁବିଧା ନାହିଁ ଆପଣ ତାହେଲେ ସୁବିଧାରେ ଦେଖିକି ଆସିଥିବେ। ଖାଲି ଟିକେ ଏଇ ଲାଇନ ରେ ଛିଡା ହବାକୁ ପଡୁଥିବ ବୋଧେ ଆଉ।
ହଁ! ଲାଇନେ ଠିଆହେଲି। ପାଞ୍ଚ ମିନଟ ଭିତରେ ସରିଗଲା। ଦେଖିକି ଆଇଲି ଆଉ ଘ ସେଦିନ ଲଭ ହେଲେ ଆଉ ମୁଁ ଆଣିକି ଘରେନଥିବେ ସକାଳେ ଏଇ
ହଉ ତାହେଲେ ମୁଁ ଏବେ ରଖ ରଖୁଛି। ଆପଣ ଯାଆନ୍ତୁ ଶୋଇପଡ଼ନ୍ତୁ। ଆପଣଙ୍କ ସହିତ ମୋର ଆଉ କଥା ହେବାର ନାହିଁ।